କଣ କରୁଛୁ?
ଖାଇବା ଟାଇମ ହେଲାଣି ତ ଖାଇବୁ ଟିକେ ବସଚି ଏମତି ଆଉ।
ଓହୋ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ହଁ ସେପଟେ ଏ ଅପା ପିଇସା ବସିକି ଟିଭି ଦେଖୁଚନ୍ତି ସିରିଏଲ ହରିକା।
ଅହ ମୁଁ ଏବେ ଟିଉସନରୁ ଆସିଲି ଆଉ।
ଏତେ ରାତି ଯାଏ ଟ୍ୟୁସନ ହୋଉଥୁଲା?
ମୁଁ ସେଇ ସାଢେ ସାତଟାରୁ ଗଲି ତ ସାଢେ ସାତଟାରୁ ସାଢେ ଆଟଟା ଆ ଟା ପଇଁଚାଳିଶ ଯାଏଁ ଆ ଆସିଲା ବେଳୁକୁ ନଅଟା ହେଇଗଲାଣି ଆଉ।
କେତେଟା ପିଲାକୁ ଟ୍ୟୁସନ କରୁଚୁ?
ଦିଇ ଜଣଙ୍କୁ ଆଜି ଜଣଙ୍କର ଛୁଟି ଥିଲା ଆ ଆଉ ଜ ଅମ୍ ତ ସାଢେ ଛଅଟାରୁ ରୁହେ ଆଜି ଜଣଙ୍କର ଛୁଟି ଥିଲା ସେଥିପାଇଁ ଆଉ ଜଣଙ୍କର ସାଢେ ସାତଟାରେ ଯାଇଥିଲେ ଆଉ।
କୋଉ କ୍ଲାସ୍ ସେମାନଙ୍କର?
ଉଁ ଜଣଙ୍କର ୱାନ୍ କ୍ଲାସ୍ ଆଉ ଜଣଙ୍କର ସିକ୍ସ କ୍ଲାସ୍।
ଵାନ୍ ଆଉ ସିକ୍ସ୍ ନାଇଁ କି?
ହୁଁ। ଆଉ ଖାଇବା ପିଇବା ସବୁ ସରିଲାଣି?
ହଁ ବଜାର ଆଡ଼କୁ ଯାଇଥିଲି ତ ଟିକେ ଜଳଖିଆ ଖାଇଦେଇଛି। ଆଉ ରାତିରେ ଆଉ କିଛି ଖାଇବାର କିଛି ନାହିଁ।
ଓହୋଃ। ବଜାର କଣ ପାଇଁ ଯାଇଥିଲୁ?
ଯାଇଥିଲି ସେ ମୋର ଗୋଟେ ସାଙ୍ଗର ଆକ୍ସିଡେଣ୍ଟ ହେଇକି ହାତ ଭାଙ୍ଗି ଯାଇଛି ତ
ଓହୋଃ।
ତ ସେ ଗାଡ଼ି ଚଲେଇ ପାରୁନି ତାଙ୍କର ସେ ଆମ ବଜାର ଆମ ଘର ବି ଗୋଟେ କିଲୋମିଟର ବଜାର ତ ସେଇ ବଜାରରେ ତାଙ୍କ ଘର। ସିଏ ଆସିଥିଲା ଭାରି ଆମ ଗାଁ ଆଡ଼େ। ତ ତାକୁ ନେଇଥିଲି ଛାଡ଼ିବାକୁ ଆଉ।
ଅଃ ହଃ।
ଆଉ ସେ ଯ ଛାଡ଼ିବାକୁ ଯାଇଥିଲି ଖାଇ ଦେଇେଥିଲି ଟିକେ ଆଉ କିଛି ଖାଇବାକୁ ପଡ଼ିବନି।
ଆଉ କଣ ଖାଇଲୁ?
ଏଇ ଟିକେ ଫାଷ୍ଟ ଫୁଡ୍ ଜିନିଷ ଖାଇଥିଲି ଆଉ। ଖାଇବା କଥା ନୁହେଁ ଖାଇଦେଲିି ତଥାପି ଆଉ।
ହଁ ଫାଷ୍ଟ ଫୁଡ୍ ଜିନିଷ ଖାଇଲେ ତ ଦେହ ଖରାପ ହଉଛି, ଆଉ କାହିଁ ଖାଉଥିଲୁ।
ହଁ।
ଆଉ ଆ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
ମୁଁ ଏବେ ଆସିଲି ଆଉ ଟିଉସନ ରୁ ଆସିବି ଆଉ ଟିକେ ପରେ ଯିବି ରୁଟି ଫୁଟି କରାହେବ ଆଉ।
ହଁ ନିଜେ ନା ଘରେ ଲୋକ
ନାଇଁ ମୁଁ ଅଟା ଚକଟି କି ରଖିଦେଲ ମାମା ଆସିଲେ କରିବେ ଆଉ। ବେଲି ଦିଏ ମାମା କରିଦିଅନ୍ତି ଆଉ।
ରୁଟି ସହିତ ଆଉ କଣ?
ଛତୁ ହେଇଥିଲା।
କୋଉ ବଟନ ଛତୁ ନା ଏଇ ଯୋଉ ପାଳ ଛତୁ?
ନାଇଁ ବଟନ ଛତୁ।
ବଟନ୍ ଛତୁ?
ହୁଁ।
ସେ ବଟନ ଛତୁ ସେ କେବଳ ମାନେ ଝୋଳ ଟାଇପ ର ସେ ମସଲା ହବ।
ହଁ, ନାଇଁ ବେସର ହିଁ କରାହେଇଛି ଆଜି।
ବେସର?
ହଁ।
ରୁଟିି କି ଛତୁ ଆଉ କଣ ନା ସେତିକି?
ନା ରୁଟି କୁ ଛତୁ ଆଉ। ଆଜି ମାଉସୀ ହେରିକା ଆସିଥିଲେ ବା ଯୋଉ ଭୁବନେଶ୍ଵରରୁୁ ମାଉସୀ ହେରିକା ଆସିଥିଲେ। ତ ସେଇଥିପାଇଁ ହେଇଛି ଆଉ।
ଆଚ୍ଛା ମାଉସୀ, ମାଉସୀ, ଝିଅ?
ନା ନା ସେ ଯୋଉ ଆମର ଆଉ ଆଉ ଜଣେ ମାଉସୀ ଯିଏ ରହୁଛନ୍ତି।
ଆଚ୍ଛା ଆଚ୍ଛା। କଣ ପାଇଁ କଣ ଆସିଥିଲେ କଣ ବୁଲିବାକୁ ନା କଣ?
ନାଇଁ ନାଇଁ ସେ ଆଈକୁ ନେଇକି ଆସିଥିଲେ ତାଙ୍କ ଘରେ ଥିଲେ ତ, ସେ ଆସିଥିଲେ ଏଠିକି ଟିକେ ବୁଲିକି ପଳେଇଲେ ଆଉ।
ଆଉ ତମ ପୁଅ କଣ କରୁଛି?
ସିଏ କଣ ତା ଟ୍ୟୁସନ ପାଠ କରୁଛି।
ଟିଉସନ ରୁ କଣ ଉପର ଟ୍ଯୁସନ ନାହିଁକି ତର ରାତି ବେଳା?
ନା ଟ୍ୟୁସନ ରୁ ଆସିଗଲାଣି ନା ତାର ସାଢ଼େ ପାଞ୍ଚଟା ରୁ ନଅଟା ଯାଏଁ ରୁହେ। ମାନେ ଆଠଟା ପଇଁଚାଳିଶ ଯାଏଁ ରୁହେ ସେ ନଅଟା ହୁଏ ଆସିଲା ବେଳକୁ।
ଟ୍ୟୁସନ ରୁ ଆସିକି ସାଙ୍ଗେ ସାଙ୍ଗେ ନ ଖାଇକ ନ ପି ଆଉଥରେ ପାଠ ପଢ଼ାରେ ବସି ପାଡ଼ିଲାଣି?
ପାଠ କରିଦଉଛି କାଲି ସକାଳେ ପୁଣି ସ୍କୁଲ ଯିବ।
ଆଉ ଯେ ମାନେ ପୁରା ପକ୍ଚୁଆଲିଟି ସବୁଥିରେ। ପାଠ କରିବାରେ, ଟିଭି ଦେଖିବାରେ ଶୋଇବାରେ ସବୁଥିରେ।
ଆଉ ସବୁଆଡୁ ନ ଦେଖିଲେ ହବ କି। ଟ୍ୟୁସନ୍ ପାଠ ହଁ ଟିୟୁସନ୍ ପାଠଟାଟି ଟିୟୁସନ୍ ଗଲା ଆଗରୁ ସାରିଦବା ପୁଣି ସ୍କୁଲ ପାଠଟା ସ୍କୁଲ ଯିବା ଆଗରୁ ସାରିବ।
ଟିୟୁସନ୍ ପାଠଟା ସବୁ ସାରିଦଉଚି ତାପରେ ସ୍କୁଲ ପାଠ କରୁଚି ଆଉ।
ହୁଁ।
ଏ ରା କଲେଜ ହେରା ଯାଉଛୁ ନା ନାଇଁ।
ଯାଇଥିଲି।
ଆଗେ କହୁଥିଲୁ ତୋର କଣ ପ୍ରୋଜେକ୍ଟ ନା କଣ ଥିଲା ସେଗୁଡା କେମିତି କଣ ଚାଲିଛି।
ହଁ ଇଣ୍ଟର୍ନସିପ୍ ପାଇଁ ପ୍ରୋଜେକ୍ଟ ଦେଇଥିଲେ ଯିବୁ କାଲି ଆ ସେଇ ଆଠଗଡ ଲାଇନ୍ ଆଡେ ଯାଉଚୁ କାଲି ଯିବୁ ସେଇଠୁ ସବୁ ପାଣି ଫାଣି କଲେକ୍ଟ କରିକି ଆଣିବୁ। କାହିଁକିନା ସେ ଯୋଉ ନରଜ୍ ପଟେ ଆମର ଟପିକ୍ ଅଛି ୱାଟର କ୍ଵାଲିଟି ଆନାଲିସିସ୍ ସେଇପଟୁ ପାଣି ଆଣିବା ପାଇଁ ସେ ବାଟ ବନ୍ଦ ହେଇଯାଇଛି ଏବେ। ଆଉ ଏଇ କାଠ ଯୋଡି ହେରିକା ପାଣି ଶୁଖି ଯାଇଚି।
ଏକା ନା ଆଉ କିଏ ଯିବେ?
ନା ନା ଏକା ନାଇଁ ଆମ ପିଲାମାନେ ଅଛନ୍ତି ଗ୍ରୁପ ପିଲାମାନେ।
ଟୋଟାଲ୍ ତମ କଲେଜ୍ ର ତମ ଡିପାର୍ଟମେଣ୍ଟ ଯେତେକ ସମସ୍ତିଙ୍କର ୱାଟର ନାଲି ମିଶି ଯୋଗୁରା ପଡିଚି।
ନା ସମସ୍ତଙ୍କର ନାଇଁ ଚାରିଟା ଟପିକ୍ ଡିଭାଇଡ ହେଇଛି କିଛି କିଛି ଗ୍ରୁପ୍ ହେଇଛି ଆଉ।
ଆଛା। ଚାରିଟା ଟପି ଗଲେ ତମର ୱାଟର ଆନାଲିଶ୍ ସେମାନଙ୍କର କଣ ଯାଣିଚୁ?
ହଁ ମାନେ ଆମର ଦଶ ବାର ଜଣ ପିଲାଙ୍କ ଭଳିଆ ଅଛି ୱାଟର ଆନାଲିସିସ୍ ଆଉ ବି କିଛିଟା ପିଲାଙ୍କର ଅଛି ଫୁଡ ଆଡଲଟରେସନ୍ ମାନେ ଖାଇବାରେ ମିଲାବଟ ରହୁଚି କି ନାହିଁ ସେଗୁଡ଼ା ଦେଖିବେ ଟେଷ୍ଟ କରିକି ଆଉ କିଛି ପିଲା ତାଙ୍କର ଅଛି ବନସ୍ପତି ଘିଅ ଏକ୍ସପେରିିମେଣ୍ଟ ଆଉ
ପତିି ଘିଅ ଏକ୍ସେରିମେଣ୍ଟ।
ହଁ।
ଆଚ୍ଛା।
ସେ ତାର କ୍ଵାଲିଟି ଚେକ୍ ହବ ଆଉ ଗୋଟେ ଆଉ ଗୋଟେ ଏକ୍ସପେରିମେଣ୍ଟ ଅଛି। କଣନ୍ତ ଗୋଟେ
କ୍ଵାଲିଟି ଚେକ୍ ବୋଲି କଣ ସେଇଟି ମାନେ ସାଇଟ୍ ଉପରେ ତମେ ନିଜ କ୍ୟୁଲିଟି ଚେକ୍ କରିବ ନା ତମେ ତମ ଡିପାର୍ଟମେଣ୍ଟକୁ ଆଣିକି
ନା ନା ଲ୍ୟାବ୍ରେରେ ଲ୍ୟାବ୍ରେରେ ଚେ କରିବୁ ଆମେ ସେମିତି ୱାଟର ବି ନେଇକି ଆସିବୁ ଲ୍ୟାବ୍ରେରେ ଚେକ୍ କରିବୁ।
ଆଚ୍ଛା ସବୁ କେମିକାଲ୍ ହୋଇଗଲେ ଆଉ ଯଣେ
ହଁ ଆଉ କିଛିଟା ପିଲାଙ୍କର ଅଛି ଏ ପି ଆଇ ମାନେ ପାରାସିଟାମଲ ବନେଇବେ ଆଉ ଆ ପ୍ରିରିନା କଣ ଏମିତି ବନେଇବେ।
ପାରାସିଟାମଲ ଓ ଆସ୍ପିରେନ୍।
ହଁ।
ଆଚ୍ଛା ହୁ।
ତ ଆମର ଛୁ ଟିଭି ତାର ଅଲଗା ଯୋଉ କେଉଁଠି ପଠେଇନାହାନ୍ତି ଶା ସେଇଠୀକୁ ସବୁ କେମିକାଲସରିକା ଆଣିବେ କରିବେ ଆଉ।
ହଁ। ଅବସ୍ୟ ସିଏ ତ ତମେ ଇନଷ୍ଟ୍ରକ୍ସନ ଦେବେ ତମେ ତା ଅନୁସାରେ କରିବେ ଆଉ।
ମାନେ ତାଙ୍କ ପାଖରେ ସବୁ ଅ କିଛି ପ୍ରୋସିଜର ହେରିକା ସେ ଖାଲି କହୁଛନ୍ତି ଫଟୋ ଜି କଣ ଜିପି ଏସ୍ କ୍ୟାମେରାରେ ଉ ଉଠେଇକି ଆଣିବ ଆଉ ସେଇଥିରେ ଆଟାଚ କରିକି ସମିଟ୍ କରାହେବ।
ହଁ ହଁ। ଏ ତ ନୂଆ ଆମର ୟୁନିଫର୍ମ ଅନୁସାରେ ପାଠ ପଢ଼ା ବି ଚାଲିଛି ତା ସେଇଥିପାଇଁ ଏମିତି ହୋଉଚି ଆଉ। ଭଲ ଯେ ଫିଲ୍ଡ ଉପରେ କାମ କଲେ।
ଫିଲ୍ଡ ୱାର୍କ ବି ଏଥର ମାନେ ସେମିତି କିଛି ଆମକୁ ଦେ ଆମ ଡିପାର୍ଟମେଣ୍ଟରେ ଦେଇନାହାନ୍ତି ଅଲଗା ଡି ଡିପାର୍ଟମେଣ୍ଟ ଟା ତାଙ୍କର ପ୍ରୋଜେକ୍ଟ ବି ଅଲଗା ହେଇଛି। ଫିଲ୍ଡ ୱାର୍କ ବି କିଛି ହେଇଛି।
ମାନେ ପ୍ରୋଜେକ୍ଟ ସହିତ ଫିଲ୍ଡ ୱାର୍କ ବି ହେଇଛି। ତମର କେବଳ ଫିଲ୍ଡ ୱାର୍କ ପ୍ରୋଜେକ୍ଟ ନାହିଁ କିଛି?
ଖା ଖାଲି ପ୍ରୋଜେକ୍ଟ ହିଁ ହଉଛି ଫିଲ୍ଡ ୱାର୍କ ହେଇନି ଆମର। ସେଗୁଡାକ ପାଇଁ ଆଉ ଟାଇମ ନାହିଁ। ଏଇ ଜୁନ ଶେଷ ସୁଦ୍ଧା ସବୁ ପ୍ରୋଜେକ୍ଟ କାମ ସରିବ।
ଆଛା। ଆଉ ସେ ସେ ମାଉସୀ ଝିଅ ଆସିଲାଣୀ ନା ନାଇଁ ଦୋକାନରେ ରହୁଛି ସେ ରହୁଛି ତମ ସୁପର ମାର୍କେଟ ନା କୋଉଠିି କଣ?
ହଁ ହଁ ହଁ ସିଏ ଆସିନି ତାର ଆସିବା ଟାଇମ୍ ହେଲାଣି ଯେ ଆସିବ ଆଉ ସାଢେ ନଅଟା ପରେ ହେଇଯାଏ ଆସିଲା ବେଳକୁ ଆଉ।
ଆସିଲା ବେଳୁ ସାଢେ ନଅଟା ପରେ ଏକା ଆସୁଛି?
ହଁ ସିଏ ଆସେ ତା ପଛେ ପଛେ ବାବା ଆସନ୍ତି ଆଉ।
ଆଚ୍ଛା ମୋଉସା ଆସିଲା ବେଳକୁ ତ ଲେଟ୍ ହଉଥିବ ସେ ଆସିକି ଖାଇ ପିଇକି ଗାଧା ଗାଧି କରି ଶୋଇଲା ବେଳକୁ ରାତି ଏଗାରଟା ବାରଟା।
ହଁ ଆମେ ବାବା ବାବା ଆସିଯାଆନ୍ତି ସେଇ ଦଶଟା ପାଖାପାଖି ଆସନ୍ତି ତାପରେ ଆମ୍ବ ଫାମ୍ବ ପକେଇ ସାରିକି ଖାଇକି ଶୁଅନ୍ତି ଆଉ।
ଆମ୍ବ ଏବେ ଆହୁରି ଚାଲିଛି ନା ବନ୍ଦ ହେଲାଣି?
ନା ନା ଚାଲିଛି।
ଆମ ଏପଟେ ତ ସବୁ ଦେଶୀ ଆମ୍ବ ସେ ସବୁ ଶେଷ କଲିମି ଆମ୍ବ ଯାହା ଅଳପ ବହୁତେ ଅଛି।
ନାଇଁ ଏପଟେ ବି ଚାଲିଛି ଆହୁରି ମାସେ ଖଣ୍ଡେ ଚାଲିିବ ଆସୁଛି ତ ଏବେ ଆମ୍ବ।
ସେପଟେ ସବୁ କଣ ମାନେ ଗଛ ପାଚିଲା ନା ଆଣିକିନି ନିଯେ
ନା ନା ଏଇଠି ଆ କଞ୍ଚା ଆସେ ତାପରେ କାର୍ବାଇଟି ଦିଆ ହେଇକି ପଚା ହୁଏ। ଏବେ ତ କିଛିଟା ମନକୁ ବି ହେଇଯାଉଛି ପାଚି ଯାଉଛି କିଛି ଦିନ ରହିଲେ।
ଯୋଉଟା ପାକଳ ହେଇଛି ସେଟା ପାଚି ଯାଉଥିବ ଆଉ।
ହଁ ଏବେ ପ୍ରାୟ ସେଇ ବାଇଗଣ ପଲ୍ଲୀ ଆଉ ଗୋଟେ କଣ ଲେଙ୍ଗଡା ଆଖୁ ରସ ଏଇଗୁଡାକ ସବୁ ଆସୁଛି ଆଉ।
ମାନେ ଆମ୍ବର ନାଁ ଆଖୁରସ।
ହଁ।
ହେଁ।
ଆହୁରି ବି କେତେ କଣ ଆସୁଛି ଦୋଷରି ନା କଣ ଏମିତି।
ଦୋଷରୀ ମେନକା। ବାଇଗଣ ପଲେଇ।
ହଁ।
ହଁ ଆମର ଏଇଠି ଗୋଟେ ଅଜା ଦେଇଥିଲେ ଗଛ ଦିଟା ସେଇ ଏବ ବର୍ଷ ଆସିଥିଲା ଶହେ ଖଣ୍ଡେ ଆମ୍ବ ଏତେ ମିଠା। ଏ ଗଛ ନାଁ ମୁଁ ପଚାରିଲି ଜା ଆମକୁ କଣ ସେ କହିଲେ ଗଛ ନାଁ ହେଉଛି ମେନକା। ମୁଁ କହିଲି ମେନକା କୋଉ ଗଛ। ତା ନାଁ ତ ମେନକା ଆଉ ହର୍ଟିକଲଚର ଅଣା ହେଇଥିଲା।।
ଆଚ୍ଛା ଆଚ୍ଛା ସେଇଗୁଡା ବି ସବୁ ସେଇ ଯୋଉ ଭାଇ କହୁଥିଲା ଯୋଉ ଆମ୍ବଟାଟି ସେଇଗୁଡା ବି ସେଇ ଏ ଯୋଉ ଦୋଷରୀ ଲେଙ୍ଗଡା ଭଳିଆ ମିଠା ଲାଗେ ବେଶୀ।
ହୁଁ।
ଲମ୍ବା ଲମ୍ବା ହେଇଥିବ ଟିକେ ପତଳା ମାନେ ବେଶୀ ପତଳା ନୁହଁ ଟିକେ ପତଳା ପତଳା ଲମ୍ବା ଲମ୍ବା ଆମ୍ବ।
ଲମ୍ବା ହବ ତାପରେ ତା ଭିତର ଯୋଉ ଟାକୁଆ ରହୁଛି ସେ ପୁରା ପତଳା ମାନେ
ହଁ ହଁ ହଁ ସେଇ ଯୋଉ ନେଙ୍ଗେଡା ଭଳିଆ ହୁଁ
ହଁ ମୋ ଅଜାହାର ତ ଆମ୍ବ ଏବେ ଯାଏଁ ବୋଲି ଆମ୍ବ ଅଛି କିନ୍ତୁ ସେ ସବୁ ନଷ୍ଟ ହେଇଯାଉଛି। ପୋକ ହେଇଯାଉଛି ଏଇଥର।
ଓହୋ।
ଖାଇବିି ପାରୁନାହାନ୍ତି କିଛି।
ହଁ ଭାଇ ଆମର ବି ଯୋଉ ଆମ୍ବ ଆସୁଛି ସେ ମାନେ କଞ୍ଚା ବି ଥିବ ତା ଭିତରେ ପୋକ ପୋକ ହେଇ ଯାଉଛି ବେଶୀ ମିଠା ଯୋଗୁ।
ନଷ୍ଟ ହଉଥିବ ଆଉ?
ବହୁତ ଲସ୍ ହଉଛି। ଆଉ ପୁଅର ବା କଣ ଜର ହଉଥିଲା?
ହଁ ତାକୁ ନେଇକି ଯାଇଥିଲି ସେ ସକାଳେ ତାକୁ ମେଡିକାଲରେ ଗୋଟେ ଆଣ୍ଟିବାୟୋଟିକ ଦେଇଥିଲେ, ଆଉ ଇଞ୍ଜେକ୍ସନ କଣ ଦେଇଥିଲେ କମି ଯାଇଛି ତ ଏବେ କୋଚିଂ ଯାଉଛି ଆଉ, ସ୍କୁଲ ଯାଇନଥିଲା କୋଚିଂ ଯାଇଛି, ଦେଖ।
ଓହୋ ସେଇଆ ଆଉ, ହଉ ହଉ ଆଉ କଣ କହିବି?
ନା ନାଇଁ। ଓ ହୋ ଆଉ ଖାଇବା ପିଇବା କରିବା ଆଉ ରହ। ଖାଇବା ପିଇବା କରିବ ଆଉ।
ହଁ ହଁ ଯାଉଛି ଆଉ, ହଉ ରହିଲି।
ହଁ ହଁ।